ହାଲୋ।
ହଁ ଭାଇ।
ମଣିଙ୍ଗ।
ମଣିଙ୍ଗ। ଆଉ କଣ କରୁଥୁଲେ।
ନାଇଁ ଚଷ୍ଟ ଏବେ ଟିକେ ଚା ପିଉଥିଲି।
ଉଁ, ହୁଁ, ଉଁ,। ବର୍ଷା ବର୍ଷା କମିଲାଣି ନା? ଓହୋ। ମୁଁ ଏଇ ଖାଇକି ଆସିଲି ଆଉ।
ଉଁ, ହୁଁ, ବର୍ଷା ହଉଚି ସିଆଡେ?
ଉଁ, ଏବେ ଜଷ୍ଟ ଟିକେ ଛାଡିଛି ତ।
ହୁଁ, ନାଇଁ ଟୋଟାଲ ଛାଡିଯାଇଛି। ଆକାଶ
ହଁ, ହଁ।
ଆଉ କଣ ଖବର କୁହ?
ନାଇଁ ସେମିତି ସବୁ ଚାଲିଛି ଆଉ।
ଘରେ
ଉଁ, ଘରେ ଠାକୁର ପୂଜା ହେରିଆ କରୁଛେ ଆମେ ଘରେ।
ହୁଁ, ହୁଁ ଘରେ ସବୁ କଣ କେମିତି ଅଛନ୍ତି?
ଘରେ ସବୁ ଭଲ।
ଅଁ, ହଁ। ଆଉ କଣ ସକାଳୁ ଖାଇଲେ କଣ ଆଜି ବ୍ରେକଫାଷ୍ଟ?
ଏ ସକାଳୁ ଖାଇଲି ବରା ଇଟିଲି ତରକାରୀ ଆଉ।
ହଁ।
ଆପଣ ଖାଇନାହାନ୍ତି ଖାଇବେ ବୋଧେ? ନା ମାର୍କଟରୁ
ଉଁ, ହୁଁ ନାଇଁ ହଉଛି ଘରେ ଖାଇବା ପାଇଁ।
ଉଁ, ହୁଁ, ଉଁ, ହୁଁ। ଆଉ କୁଆଡେ ଯାଇ
ଉଁ, ଆଜି ତ ଆଜି ତ ଛୁଟି ଅଛି ସମସ୍ତେ ଘରେ ଥିବେ।
ଉଁ, ହୁଁ।
ଆଜି ଘରେ ଗେଟ୍ ଟୁଗେଦର୍ ନା କଣ?
ହୁଁ, ହୁଁ, ହଁ। ଉଁ, ରବବାର ଛୁଟି।
ଆଉ ଆଜି ପ୍ଲାନ୍ କଣ? କୁଆଡେ ଯିବେ ବୁଲାବୁଲି କରିବା ପାଇଁ?
ବୁଲାବୁଲି ନାହିଁ ଗୋଟେ ରିଲେଟିଭ୍ ଙ୍କ ବାହାଘର ଅଛି ଯିବାର ଅଛି ଦେଖାାଯାଉ। ବର୍ଷା ନହେଲେ ଯିବୁ, ନହେଲେ ନାହିଁ ଆଉ।
ବର୍ଷା ନହଲେ ଯିବେ ନା କଣ?
ହୁଁ।
ହୁଁ, ହୁଁ।
ବର୍ଷା ହେଲେ ଯିବାକୁ ଉଁ, କଥର କଥର ଲାଗିବ।
ହଁ, ହଁ। ସେ ଉଁ, ବର୍ଷା ଟିକେ ସାଡେ ପାଣି ଟିକେ ଅବାଗିଆ ଲାଗେ, ମୁଁ ଆଜି ସକାଳୁ ଉଠିକି ଦେଖିଲା ବେଳୁ ତ ଆମ ବିଲ ବାରି ସବୁ ଉଁ, ଆଣ୍ଠିଏ ଆଣ୍ଠିଏ ପାଣି ସବୁ ଯେମିତି ବନ୍ୟା ହେଇଯାଇଚି। ରାତିସାରା ବର୍ଷା ହଉଛି ଆଉ।
ଅଁ,
ତୋମର ଏଠି ଗାଁରେ ସବୁ ଯାହାର ପୁରୁଣା ପୁରୁଣା ଗଡିଆ ସବୁ ଅଛି ମାଛ ଧରା ହେଇନଥିବ, ଇଏ ତାଙ୍କ ଗଡିଆ ସବୁ ପାଣି ଫୁଲ୍ ହେଇଯାଇଚି ବର୍ଷା ହେଇକି। ତ ସେ ତ ସବୁ ମାଛ ସବୁ ଚାଲୁଛନ୍ତି ସବୁ ପଦାକୁ ହୁଁ,। ମାଛ ସବୁ ଚାଲିଛି ଆମର ଏପଟେ ସବୁ ଯୋଉ ଅଲଗା ଦିଟା ଗାଁ ଅଛି
ହଁ।
ଏପଟେ ଆଉ ସେପଟେ ଆମର ମଝିରେ ରହିଚୁ। ସିଏ କଣ କର ନା ବିଲରେ ସବୁ ଗୋଟା ନାଖା ଖଣ୍ଡା ଧରି ବୁଲଛନ୍ତି ଛୁରୀ ଖଣ୍ଡା। ହଁ। ୟାରେ କଣ କରୁଛ ଏ ନାଇଁ ଆମେ ମାଛ ଆଣୁଛୁ। ବର୍ଷା ଛାଡିଶ ତ ଏସବୁ ଆସିକି ପାଣି ଦେରେ ଆଉ।
ଓଡିଆ ଲୋକ ସେଇଆ ଆଉ।
ଆଉ ଗୋଟେ ମଜା କଥା ଶୁଣିବ। ଗୋଟେ କୋଉ ମା ଛ କଣ କରଛି ନା ସେ ଆମ ଘର ଦ୍ୱାର ମୁହଁକୁ ପଳେଇ ଆସିଛି।
ଆମର ବି ଆମର ବି ସ ସକାଳ ହେଇଛି ଘରଦ୍ୱାର ମୁହଁ ସାଇଟରେ ଉ ମାନେ ଡେଇଁ ଡେଇଁ ଡେଇଁ ଡେଇଁ ଡେଇଁ ଡେଇଁ ଯାଉଥିଲା।
ନାଇଁ ଆମର ନେଇ ନେଇ ଆସୁନଥିଲା ଏ ଏଇଟା ଚାଲି ଚାଲି ଆସୁଥିଲା। ଏରେ ମଜାକଥା ଶୁଣ।
ହଁ।
ସିଏ ତାକୁ ବୋଉ କଣ କଲେ ନା ଆ ସେ ମାଛ ତ ଧରିିଆସେନା ସେଗୁଡା ଜରି ପକେଇକି ତାକୁ ଧରିକି ବାଲଟିରେ ପୁରେଇକି ରଖିଦେଲେ। ହୁଁ। ତ ଏବେ ତାକୁ ମୁଁ ଦେଖିଲା ବେଳକୁ ସିଏ କଣ କରଛି ନା ମାଛ ଅଣ୍ଡା ଦେଇଛି। ଯୋଉ ବିହନ ଯୋଉ ନୁହେଁ ହେଲା। ସେ ତା ଦେହରେ ଦେଇଛି। ତ ବାଲଟି ଟା ଟିକେ ଛୋଟ ହଉଥିଲା ପାଣି ଟିକେ ଟିକେ ଗୋଳିଆ କରିଦେଇଥିଲା ମୁ ସେଇଠୁ କଣ କଲି ନା ଗୋଟା ବଡ ହାଣ୍ଡି ଗୋଟେ ଆଣି ତା ଦେହେରେ ପାଣି ପୁରେଇ ତା ଦେହରେ ତାର ମାଛ କଣ୍ଟାକୁ ଆରାମସେ ରଖି ମାଛକୁ ଆରାମସେ ଛାଡି
ଆଜ୍ଞା।
ଦିଟା ଭାତ ମୁଠେ ତାକୁ ଦେଇଛି ସେ ତା ର ଖାଇବ। ବାବୁ ତାକୁ ପାଳିବି ଆଉ।
ବଢିଆ ଆଉ।
ବଡ଼ ହେଲେ ଗଡ଼ିଆରେ ଛାଡ଼ିଦେବି।
ହୁଁ। ଆଉ କୁଆଡେ ଯ ଯାଇନାହାନ୍ତି ପୂର୍ବରୁ ରଜ ଫଜ ବେଳେ?
ଉଁ ରଜରେ ର ରଜରେ ଏଠି ମୁଁ ନିଜେ ଗୋଟେ ପ୍ରୋଗ୍ରାମ ଆ ଆୟୋଜନ କରେ ଏଠି। ଲ ଲଗେଇକି ଖେଳ ଫେଳ ଆୟୋଜନ ସବୁ କରେ।
ଆଜ୍ଞା।
ଆଉ ରଜ ତିନି ଦିନଯାଙ୍କ ଆଉ ଫୁର୍ସଦ କାହିଁ କାହିଁକିନା ଏଠି କାର ଜୁଲଣିରୁ ଝୁଲଣି ଭାଙ୍ଗିକି ପଇଲାଣି ତ ତା କ ତା ବୁଝ କିଏ କୋଉଠି ଡ୍ରିଙ୍କ ଫିଙ୍କ କରିକି ଗାଡି ଫାଡି ବାଡେଇକି ଗୋଡ ହାତ ଭାଙ୍ଗିଲାଣି ତା କଥା ବୁଝ।
ହୁଁ।
ରଜରେ ଯାହାହୋଉ ଭଲରେ ଭଲରେ ହେଇଗଲା ତିନି ଦିନ ଯାକ। ଆଉ ଗୋଟେ ଟେ ଅଫସୋସ ରହିଗଲା ଭଜନ ସନ୍ଧ୍ୟା ଟେ ହେଇଯାଇଥାନ୍ତା ହେଇପାରିଲାନି ବର୍ଷା ସକାଶେ ଲାଷ୍ଟ ରଜ ଦିନ।
ହୁଁ କଳାହାଣ୍ଡି ଯୋଉ ଇଏ ପଳେଇ ଆସିଥିବ ହ।
ହଁ ପବନ ମେଘ ଫେଗ ଘ ହେଲା ଆଉ କରିବି ପାଇଲୁନି ଆଉ। ଏଠି ମୁଁ ଦଶଟା ଝୁଲଣି ଲଗାଏ ବିଭିନ୍ନ ପ୍ରକାର। କୁଆଡୁ କୁଆଡୁ ଲୋକ ସବୁ ପିଲା ସବୁ ଝୁଲିବା ପାଇଁ ଆସନ୍ତି ଖୁସି ଲାଗେ ସେଇଆକୁ ଦେଖିକି।
ହୁଁ ବଢିଆ ଭଲ କାମ କରୁଛନ୍ତି ଆଉ।
ଆଉ ବୁଲାବୁଲି ଭିତରେ ଏଇ ଆଖପାଖ ଅର୍ଚଣ୍ଡି ନେମାଳ ଏଇସବୁ ଉ।
ଉଁ ହୁଁ।
ନେମାଳ ଜାଣିଛନ୍ତି?
ହୁଁ ହୁଁ ଜାଣିଛି ଯାଇଛି ବି। ହୁଁ ଯାଇଛି ନର୍ମାଲ ଟାଇମରେ ଯାଇଛି ଏବେ ତ ଥିଲା ଏ ଆମର ଇଏ
ହଁ ତାଙ୍କର ଏବେ ଥିଲା ଆମର ଦେବ ଯୋଉ ମହୋସ୍ଛବ ସେଟା ଆମର ଦେବସ୍ନାନ ପୂଣ୍ଣିମା। ସେଇ ଗୋଟାଏ ଦିନ ତ ତାଙ୍କର ମାନେ ଠାକୁରଙ୍କ ପାଖକୁ ଆ ଆମ ଆଦମୀ ମାନେ ନର୍ମାଲ ଲୋକଙ୍କୁ ଛାଡିବେ ଯିବା ପାଇଁ ଆଉ ସେଇଦିନଉ ଗୋଟେ ଦିନ। ଏଇ ଠାକୁରଙ୍କୁ ଛୁଇଁ ଛାଇଁ ଦର୍ଶନ କରି ଆସିବେ।
ହଁ।
ବର୍ଷକରେ ଥରେ।
କେବେ ତ ଯାଇନି ଏଇ ଟାଇମ ରେ ନର୍ମାଲ ଟାଇମ ରେ ଯାହା ଯାଇଛି ଆଉ।
ହୁଁ। ସେଠି ତାଙ୍କର ନିୟମ ହେଲା ତାଙ୍କ ସାଙ୍ଗ ଘରୁ ଆସିବ, ଭୋଗ ଫାଷ୍ଟ ଭୋଗ ତାଙ୍କର ସେତିକି ହବ। ତାପରେ ଯୋଉ ହିନ୍ଦୁ ମାନଙ୍କ ଭୋଗ ହବ, ଜାଣିଛନ୍ତି ଏଇ କଥା? ମୁସଲିମ ଲୋକଙ୍କ ଘରୁ ଆସିବ ଭୋଗ, ନେମାଳରେ ମୁସଲିମ ଲୋକଙ୍କ ଘରୁ ମୁସଲିମ ଲୋକଙ୍କ ଘରୁ ଭୋଗ ଆସିବ। ପ୍ରଥମ ଭୋଗ ମୁସଲିମ ଲୋକ ଘରୁ ଆସିକି ହବ। ସେଠି ପୁଣି ଦିଟା ଝିଟିପିଟି ବଡ ବଡ ଝିଟିପିଟି ଦିଟା ଅଛନ୍ତି। ଭୋଗ ପ୍ରା ପାଇଲେ ବଲିକି ସେ ଝିଟିପିଟି ଆସିକି ଖାଇବେ ଭୋଗ। ତାପରେ ଜାଣିବ ଯେ ନାଇଁ ଠା କୁର ଖାଇଲେ ବୋଲି, ଉଁ ମଝିରେ ଗୋଟେ ବର୍ଷ କଣ କଲେ ନା ଆମର ହିନ୍ଦୁ ଲୋକ ମାନେ କହିଲେ ଆଉ ସେ ଆମ ହିନ୍ଦୁ ଠାକୁର। ସେ ମୁ ମୁସଲିମ ଲୋକଙ୍କ ଘରୁ କାହିଁକି ଆସିବ ଭୋଗ ସେଠି କାହିଁକି ଭୋଗ ପୂଜା ହବ? ତାଙ୍କ ଘରୁ ପ୍ରଥମ ଭୋଗ ତ ଆମ ଘରୁ ଯିବ। ଯେତେବେଳେ ହିନ୍ଦୁ ଲୋକ ତାଙ୍କ ଘରୁ ଯେତେବେଳେ ଭୋଗ କଲା। ସେ ଝିଟିପିଟି ଆଉ ଆସିଲେନି କି ବାହାରିଲେନି କି ଦେଖା ଦେଲେନି।
ସ
ହଁ। ସେଠୁ ଭୁଲ ମାଗି, କ୍ଷମା ମାଗି, ପୁଣି ଆଉ ଥରେ ସେଠୁ ତାଙ୍କ ସାଙ୍ଗ ଯୋଉ ମୁସଲିମ ଘର, ହୁଁ ସେଠୁ ସେଠୁ ଗଲା। ମୁଁ ବି ଜାଣିନଥିଲି ମତେ କାଲି ଗୋଟେ ଫ୍ରେଣ୍ଡ ଟେ କହିଲା, ତାଙ୍କ ଘର ସେଇଠିକି ନା। ତାଙ୍କର ବି ମୁସଲିମ ଘର, ହୁଁ ବଢ଼ିଆ ପିଲାଟା। ସେ ବହୁତ କିଛି ଆମ ହିନ୍ଦୁ ଧର୍ମର ବହୁତ କିଛି ଜାଣିଛି। ରାମାୟଣ ମହାଭାରତ ଇଏ ସିଏ। ତାକୁ ଆମର ଇଏ ସବୁ ଦେଖିବା ପାଇଁ ଶୁଣିବା ପାଇଁ ଭଲ ଲାଗେ।
ଏଇ ରଥଯାତ୍ରାରେ ଏବେ ଜଣେ ମୁସଲିମ ଯାଇଥିଲା ପୁରୀ, ଭିଡିଓ ଗୋଟେ ଭାଇରାଲ ହେଇଥିଲା ତାର।
ହଁ ଏମିତିରେ ସେମିତିରେ ବି ସେ ବି ପୁରୀ ଯାଇ ବୁଲି ବାଲିକି ଆସେ।
ହୁଁ ହୁଁ। ସବୁ ମୁସଲିମ ଖରାପ ନୁହନ୍ତି ଆଉ।
ନା ବା ସବୁ ମୁସଲିମ ହଁ ସେଇଟା ତ ସତକଥା କହିଲ ତାପରେ ଭାଇ ଭାଇ ସେ ବି ମଣିଷ ଆମେ ବି ମଣିଷ। ଆଉ ଭେଦଭାବ ପୁଣି ଆଉ କଣ। ସେଟା ଆଗରୁ କଣ ହେଇଯାଇଥିଲା ହେଇଯାଇଥିଲା ଏବେ ତ ସବୁ ଚେଞ୍ଜ ହେଇଗଲେଣିି ନା
ହୁଁ
ଆଉ ତାଙ୍କର କଣ ଅଲଗା ଇଏ ଥିଲା କି ସିଏ ତାଙ୍କର ଆମର ଏଇ ହିନ୍ଦୁ ଲୋକ ଜଣେ। ସେ ହୁ। ଧର୍ମ ଚେଞ୍ଜ କରିକି ପଳେଇଲା ତାଙ୍କର ବି ବଂଶଧର ଏମତି ମୁସଲିମଙ୍କର ହେଇଗଲେ।
ଅହୁ ଅ
ନେହେଲେ ସିଏ ବି ତ ଗୋଟେ ହିନ୍ଦୁ ଥିଲା ନା।
ହୁଁ ଏଇନ ଯ ଆଗରୁ ସବୁ ଆଉ।
ଆଉ ଆଉ କଣ ଖବର କୁହ? ତମେ କୁଆଡେ ବୁଲାୁଲି କରିବାକୁ ଯାଇଥିଲ।
ହଁ ପନ୍ତଳ ହଁ ଆଉ ଶେ ଆଠ ଛଅ ବର୍ଷ ଯାଇଥିଲି ଆଉ।
ଯାଜପୁର ସାଇଡରେ
ଆଜ୍ଞା
କୋଉ ଜାଗା ଯାଇଥିଲ ଯାଜପୁର ଟାଉନ ଯାଇଥିଲ।
ସେଠି କଣ ଅଛି?
ସେଠି ବିରଜାଙ୍କ ମନ୍ଦିର ଅଛି ଆଉ ଗୋଟେ ଭଲ ଭଲ ଜାଗା ଅଛି। ମାନେ ଯେତିକି ସବୁ ଏପର୍ଯ୍ୟନ୍ତ ଲୋକମାନେ ଜାଣିନାହାନ୍ତି। ଚଣ୍ଡୀଙ୍କ ମନ୍ଦିର ଅଛି ମାନେ ବହୁତ ପୁରାତନ ରାତିରେ ସେ ଉପରେ ଭୟରେ ସେଇପରି ଟାଇପର ଆଉ କିନ୍ତୁ ମନ୍ଦିର ଫନ୍ଦିର ଅଛି। ଏୟା ଆଉ।
ଦିଟାଯାକ ମନ୍ଦିର ଯାଇଛ ନାଇଁ ସେଠି ନାଭିିକୟା ଯୋଉ ଅଛି ସେଇଟା ଦେଖିଛ?
କଣ କହିଲେ?
ହୁଁ ବିରଜୟ ମନ୍ଦିରରେ ନାଭି ଗୟା ଗୋଟେ ଅଛି ଦେଖିଛ?
ନା ନା ନା ହଁ ହଁ ହଁ ଦେଖି ଦେଖିଛି ଯୋଉଠି ସବୁ ଯୋଉଠି ହଁ ବୁଝିଲି ବୁଝିଲି ହଁ ସେଇଥିରେ ପକାନ୍ତି ସେ ହଁ ହଁ ବୁଝିଲି ଜାଣିଛି ଜାଣିଛି।
ସେ ଗୋଟେ ନଈରେ ଯାଇ କୋଉଠି ବାହାରିବ ଗୟା ନଈ ରେ। ସେଇଟା ତମକୁ କଣ ରିଏଲ ଲାଗେ ନା ଫେକ୍ ଲାଗେ?
ଆଉ ତ ଅଛି ତା ଭିତରୁ ତ ପସିଯାଇଥିଲି। ହଁ କଣ ନେଟୱର୍କ କମ ହଉଥିଲା।
କଣ ହେଉଥିଲା।
ମାନେ ଲୋକ ପକେଇ ପକେଇ ଯାହା ଟା ଇଏ କରିଦେଉଥିଲେ ନା।
ଓହୋ ହଁ ହଁ ସ୍ମେଲ ହଉଥିଲା।
ହଁ ହୁଁ। ହଁ।
ହୁଁ ହୁଁ ନାଇଁ ନାଇଁ ମୁଁ ବି ଯୋଉ ଯାଇଛି ଦେଖିଛି। ସେଠି ଯୋଉ ସବୁ ପିଣ୍ଡ ପତ୍ର ଯୋଉ ପକାନ୍ତି। ସେ ତ ମାନେ ପାହାଡ ବାଗେ ସେମିତି ଠୁଳ ହେଇକି ରହିଥାଏ ତ ମୁଁ ସେଠି ଜଣ ପଚାରିଲି ମୁଁ କହିଲି ଇଏ ତ ଏମିତି ପାହାଡ ଟାଇପ ର ହେଇକି ରହିଛି ଆଉ ତମେ କଣ କହୁଛ ନଈରେ ଯାଇ ବାହାରିବ ନା ନାଇଁ ସେ ମଧ୍ୟ ରାତିରେ ସେ ସବୁ ଯାକ ପଳେଇଯିବ, ମୁଁ କହିଲି ମଧ୍ୟ ରାତି ରେ ପଳେଇଯିବ ତ ଯଦି ଏତି ବାମ୍ଫି ଟାଇପ ର ଖାଲ ଟାଇପ ର ଥିବ ସେ ତ ହୁଁ।
ହଁ ଭାଇ।
କଣ କାମ ପଇଲା କି?
ହଁ ରଖୁଛି ଆଉ ଟିକେ ଆଉ।
ହଉ ହଉ।
ଆଜ୍ଞା।